ହୁଁ। ହଁ ସେଠି କି।
ମୁଁ ଏବେ ପାଣି ପିଉଥିଲି।
ଯାହା ହଉ ତମେ ପିଉଥିଲ ମୋ ପାଖରେ ତ ପିଇବା ପାଇଁ ପାଣି ବି ନାହିଁ।
ପାଣି ମୋର ଗୋ ଟେ ବୋଟଲ ଅଛି ଆଉ ଦିଟା ବୋଟଲ ଭରିବା ପାଇଁ ଆମ ଆଣ୍ଟି ନାହାନ୍ତି ପଳେଇଛନ୍ତି ବୁଲିବାକୁ ମାର୍କେଟ ସେ ଆସିଲା ପରେ ମୁଁ ଯିବି ଭରିକି ଆଣିବି ଆଉ।
ହଁ ତ ମାଲିକଣି ନାହାନ୍ତି।
ନା। ମାନେ ଯାଇଛନ୍ତି ଏଠି କଉଠି ମାର୍କେଟ।
ହଁ ହଁ ଆଉ ତାଙ୍କର ସିମ୍ପୁ।
ସିଏ ବି ଯାଇଛି। ତା ବାପା ବି ଯାଇଛି ସମସ୍ତେ ଯାଇଛନ୍ତି। କେତେ ବଡ଼ ତାଙ୍କ ପୁଅ ଟା ଅଛି ବଧେ ରୁମରେ ଆଉ। ଆଉ ଗୋଟେ ଥରେ ଯାଇଥିଲେ ଶୁନା ଆଉ ଗୋଟେ ଥରେ ଯାଇଥିଲେ ହେଲା ମୁଁ ଚାବି ଦବାବା ପାଇଁ ଆଣ୍ଟି ମତେ କହିଲେ କି ତମେ
ଘର ମାଲିକାଣୀ କହିଲେ ତାପରେ
ଘର ମାଲିକାଣୀ କହିଲେ କି ତମେ କୁଆଡେ ଯିବ ନା ଚାବି ଦେଇ ଦେଇକି ପଳେଇବି ବାହାରୁ ମୁଁ କହିଲି ନା ଦେଇଦିଅ ନହେଲେ ଆଉ କହିଲେ ମୁଁ ଦେଇ ଦେଇ ଏଠି ରଖିଦଉଛି ଯଦି ଯିବ କୁଆଡେ ଏଇଠି ଖୋଲିକି ଯିବ ଆଉ କହିଲେ ହଉ ତାପରେ ତାଙ୍କ ପୁଅ ତାବୋଲି ସିଏ ଆସିକି କହିଲେ ହୁଁ।
ଭିତର ପଟ ହାତ ପୁରେଇଲେ ଖୋଲି ହବ?
କୋଉଟା?
ମାନେ ବାହାର ପଟେ ଯଦି ତାଲା ଦେଇଦବ ଭିତର ପଟେ ତାଲା ମାନେ ହାତ ପୁରେଇ ଖୋଲିହବ ନା କଣ?
ହଁ ହବ ଆଉ ନ କି କଣ ମୁଁ ଜାଣିନି ତାଙ୍କର୍ ଖୋଲା ଗେଟ୍ ତ ହଁ ହେଇଯିବ ବଧେ
ଓହୋ।
ମୁଁ ଜାଣିନି
ନା ଏମିତି କଣ କ ତାଙ୍କୁ କହିବ ସିଏ ବାଇଚନ୍ସ କଣ ଗୋଟେ ଅସୁବିଧା ହବ ତମେ ଗୋଟେ କଣ ଜଲଦି ଆସିବ ନା ତମେ ପଳିଥିବ ଖୋଲିବ ଆସିବ।
ଖୋଲି ହେଇଯିବ ବଧେ
ହଉ ତାପରେ କୁହ?
ତାପରେ ସୁନା ସୁ ଦେଇ ଗଲେ ତ ମୋର ତ କୁଆଡେ ଯିବାର ନଥିଲା ମୁଁ ସେ ଆସିଲେ ଖୋଲିଲା ତାଙ୍କର। ଆଉ ତାଙ୍କ ପୁଅ ଗୋଟେ ମଝିରେ କୁଆଡେ ଗଲା ବାହାରିକି ହେଲା ସେ ଆସିକି କହିଲା ମାନେ ଛାତ ଉପର ମୁଁ ବର୍ଷି ପଇଲକି ସେ ଆସିକି ହଠାତ ପୁରା କହୁଛି ପୁରା ଜୋସ ଗୋଟ ତାର ଗୋଟେ ହାଣ୍ଡିଆ ବଡ଼ ପାଟି କହୁଛି ଦି ମୁଁ ଭାବିଲି ଅପୁ କଣ ହଠାତ ଭିତରୁ ପସି ଲା ମୁଁ କହିଲି ଅପୁ କେମିତି ଜାଣିଲା ମୁଁ ଏଠି ଅଛି ବୋଲି ଆସିକି ମତେ ଡାକିଲାଣି ପାଖରେ ମୁଁ ପୁରା ଧାଡାସ କିଣା ଚମକିିଲି ଏକା ଥରେ। ତାପରେ କହୁଛି ମୁଁ ଟିକେ ବାହା ହରକୁ ଯାଉଛି ମାମା ନାହିଁ ମୁଁ ଟିକେ ବାହାରକୁ ଯାଉଛି ଥିବୁ ନା କଣଟେ କହିଲା। ମୁଁ କହିଲି ହୋଉ ମୁ ପୁରା ଡରିଗଲି ଚ୍ଛାନିଆ କହିଲି କୁଆଡୁ ଅଇଲା। ଶୁଣି ପାରୁଛ? କଣ ତମର ଗୋଟେ ଖଟ୍ ଖଟ୍ ସାଉଣ୍ଡ ହଉଛି କିଛି କହୁନା
ହଁ କହ ହେଲାଣି ତମେ କହିଦୋଉନ।
କହିବି କହିବି ଆଉ ତା କହିଥିଲି ବା ଏବେ ଗୋଟେ କେବେ ତାକୁ କହିଥିଲି ମୁଁ ଯୋଉ ଗୋଟେ ନୂଆ ଭଲ ରୁମ୍ ଦେଖିଛି ଚେଞ୍ଜ କରିବି ସେ କହିଲା ହଁ ଦେଖିକି କରିବୁ ଭଲ ହେଇଥିବ କି ନ ହେଇଥିବ ମୁଁ କହିଲି ହଁ ଭଲ ରୁମ୍ ସେ ମାଲିକ ଯେ ଭଲ ସବୁ ଭଲ ଗୋଟେ ସିଙ୍ଗଲ ରୁମ୍ ଛୋଟ ରୁମ୍ ଟା ସେ କହିଲା ହଉ ଅଢ଼େଇ ହଜାର ଟଙ୍କାରେ ଏତେ କମ୍ ରେ ତ ଭଲ ହେଇନଥିବ ଦେଖିକି ମୁଁ କହିଲି ହୋଉ ମୁ ରହିବା ପୂର୍ବରୁ ଗୋଟେ ଥର ଆସିକି ଟିକେ ଦେଖିଦିଏ ମୁ ରହିଲେ ତ ସେ ଦେଖିବନି ତାପରେ ମୁଁ ଘରକୁ ଥରେ ବି କଲ୍ କରିଥିଲି ଆମ ଘରକୁ ଏଇ ମୁଁ ଗୋଟେ ରୁମ୍ ଦେଖିଛି ରହିବି ବାପା ମନା କରିଥିଲେ ଷ୍ଟାର୍ଟିଂରୁ ଏମିତି ଛ ନ କହିକି ମନେଇ ଦେଇଚି। ହଉ ଯଦି ରହିବୁ ଦେଖିକି ରହିବୁ। ମୁଁ କହିଲି ହଁ ମୁଁ ଜାଣିନି ଆଉ ମୁଁ ରହିବି ମୁଁ ଜାଣିନି ଆଉ କୋଉଠି ଭଲରେ ରହିପାରିବି ନ ରହିବି କହିଲି ମୁ ଜାଣିନି। କହିଲେ ହୋଉ ରହିବୁ ଯଦି ଦେଖିକି ରହ।ତାପରେ ମୁ କହିଲି ହୋଉ ମୁ ରହିଲାପରେ ତମେ ତ ସେ ମାଲିକସହିତ ଟିକେ କଥା ହେଇଯିବ।କହିଲେ ହୋଉ ତୁ ଫାଷ୍ଟ ଦେଖିକି ରହ। କହିଛନ୍ତି ହଁ କହିଛନ୍ତି ତ ମୁଁ ଆଉ କିଛି ଦିନ ପରେ ସାଙ୍ଗେ ସାଙ୍ଗେ କହିବି କି ହଁ ରହିଗଲି ବୋଲି। କେତେଦିନ ଛାଡ଼ିକି କହିବି ଆଉ।
ବାସ୍
ଆଉ ଗୋଟେ କଣ କୁହ ମୁଁ ଆଉ କିଛି କହିପାରୁନି ମୋର ଭାଷା
ଆଉ କଣ କହିବି ଆଉ ଆମର ଏଇଠି ଗୋ ଭୃଷଙ୍ଗ ଗଛଟେ ମାନେ ଝରକା ସାଇଟ୍ ରେ ହେଇଛି। ତ ସେ କଣ ହେଇଛି ନା ଯଦି ଆମେ ନଗି କରିକି ଆଣିକି ଆଣିବୁ ତ ସେ ହାତରେ ପାଇବ ବୋଧେ ବୁଝିଲ। ସେଥି ପାଇଁ ଆମେ ଭାବିଛୁ ଗୋଟେ ନଗିଟେ କରିବୁ ଆଉ ଆଣିବୁ।
କୋଉଠୁ?
ମାନେ ଏଇ ଝରକା ସାଇଟ୍ ରେ ବା ନଗି ତ ଆମର ଏଠି ବାଡ଼ି ଅଛି ବାଡ଼ି ଦେହେରେ ଆଗରେ ଗୋଟେ ଆଙ୍କୁଢା ଲଗେଇ ଦେଲେ ହେଇଯିବ ନଗି ଏଇଆ ଆଉ।
ଆଉ ତମେ ଆଜି କଣ ରୋଷେଇ କରିଥିଲ କହିଲ?
ଅ ରୋଷେଇ କରିଥିଲି କଣ ଆଜି ଭାତ କରିଥିଲି ସନ୍ତୁଳା କରିଥିଲି ଆ ଆଉ କଣ ପରିବା ପରିବା ତ ବହୁତ ନେଇ ଆଉ ଆମ୍ବ ଥିଲା ଗୋଟେ ଖାଇଦେଲି। ପରିବା ଆଣିଥିଲି ପୋଟଳ ଆଣିଥିଲି ଆଉ କଣ ତ ଅ ସେ ବାଇଗଣ ଆଣିଥି ଭେଣ୍ଡି ଆଣିଥିଲି ଟମାଟୋ ଆଣିଥିଲି ଗାଜର ଆଣିଥିଲି ଏତିକି ତ ସେଦିନ ଆମର ଯୋଉ ଧଳା ଆଉ କଳା ସାଙ୍ଗ ମୋର ଯୋଉ ତ ଧଳା ମ ସେ କହିଲା କ ନା ଆଉ ତୁ ମୋ ପାଇଁ ପରିବା ଆଣିବୁ ମୁଁ କହିଲି ନା ମୁଁ ଆଣିପାରିବିନି ଆଉ ମତେ ବି ମୋ ବ୍ୟାଗରେ ବି ଜାଗା ହବନି କହିଲା ନା ନା ତୁ ଆଣିବୁ ଦିଟା ହଉ ପଛେ ତୁ ଆଣିବୁ ମୁଁ ସେଇଠୁ କହିଲି ହଉ ଏ ତ ଏତେ ଥର ବାଧ୍ୟ କରୁଛି ଆଗୁରୁ ଆମେ ମନା କରିଥିଲୁ ମୁଁ କହିଲି ହଉ ନହେଲେ ନେଇ ଆସିବି ଆଉ ତା ପାଇଁ ସେଇଠୁ ଆଇଁଲି। ଅ ତ ଆଣି ଆଣିଲି ତ ତାକୁ ମୁଁ ପଚାରିଲି ମୁଁ କହିଲି ଆଉ କଖାରୁ ଖାଇବଟି ମୁଁ ତାକୁ ସେ କଣ କହିଥିଲା ମୋର ଆଉ ମନ ନାହିଁ ତ ମୁଁ ତା ପାଇଁ କଖାରୁ କିଣି ଦେଇଥିଲି ସେଠୁ ମୁଁ ତାକୁ ପଚାରିଲି ଆଉ କଖାରୁ ଖାଇବଟି ସେଠୁ କହିଲା ହଁ ଖାଇବି ଆ ଆଉ କିଛି ଆଣିବୁନି ମୁଁ ତା ପାଇଁ କଖାରୁ ଟମାଟୋ ଆଣିଥିଲି କହିଲା ଆଉ କିଛି ଆଣିବୁନୁ ମୁଁ କହିଲି ଆଉ ଆ ବର୍ଷା ତ ହଉଛି ଆଉ ମୁଁ ବି ଆଉ କିଛି ନେଇପାରିବିନି ମୋର ଫେରେ ମୁଁ ନିଜର ନେଇଛି ଆଉ ଫେରେ ମୋର ବି କଳା ସାଙ୍ଗର ମୁଁ ନେଇଛି ଆଉ ମୁଁ ଏତେ ଆଣିପାରିବିନି। କହିଲା ନା ତୁ ଦିଟା ହଉ ପଛେ ତୁ ପୋଟଳ ଆଣିକି ଆସେ ମୁଁ କହିଲି ତୁ ହଉ ମୁଁ ରଖୁଛି ଆଉ କଖାରୁ ଖାଇବୁ ନା ଖାଇବୁନି କହ କହିଲା ହଁ ମୁଁ କଖାରୁ ଖାଇବି ଯେ ତୁ ଆଗ ପୋଟଳ ଆଣେ ସେଉଠୁ ତା ପାଇଁ ଅଳ୍ପ ପୋଟଳ ଆଇଁଲି ସେଉଠୁ ମୋର ସପିଙ୍ଗ୍ ପାଇଁ ପୋଟଳ ଆଇଁଲି।
ଆଉ ମୁଁ କହିଥିଲି ଅଣିବାକୁ ଯୋଉ ନେଲ୍ ପୋଲିସ୍ ଚଢ଼େଇଆ ଲାଗି ଆଣିଲନି?
ହଁ ହଁ ଆଣିଛି।
କାଲି ନେଇକି ଆସିଥିବ ଆଉ।
ହଁ ସେଉଠୁ ତମର କଣ ହେଇଛି ନା ସେଉଠୁ ତମ ପାଇଁ ତ ଆଣିକି ଆସିଲି ମୁଁ କହିଲି କମ୍ ଫ୍ରାଇ ମାନେ କମ୍ ଟଙ୍କାରେ ସେଥିପାଇଁ ତମ ପାଇଁ ପୋଟଳ ନେଇଯିବି ଆଉ ମାନେ ତମ
କଣ ନେଇଯିବ ପୋଟଳ।
ହଁ ତମ ପାଇଁ ଆ
ମୁଁ ସେଇଟାକୁ ଆଜି ଭଜା କରିଛି ପୋଟଳ ଟାକୁ। ପାଚି ଯାଇଥିଲା ଟିକେ ଟିକେ ନା ଖରାପ ହେଇନି ଭିତରୁ ମାନେ ପାଚିଲା ବାହାରୁଛି।
ହଁ ସେଇଠୁ ଆ
ମୋ କଥା କ୍ଲିୟର ଶୁଭୁଛି ନା ଶୁଭୁନି?
ହଁ ହଁ ସୁଭୁଛି। ସେ ଆ ମୋ ପାଇଁ ମୁଁ ଆଣିଥିଲି କଣ କହିଲ ହଁ ହଁ ବୁଝିପାରୁଛି ସେଇଠୁ ଆ ପାଇଁ ମୁଁ ଆଣିଥିଲି ପୋଟଳ ସେଇଠୁ ଆ ପାଇଁ ଆଣିଥିଲି ଟମାଟ ତା ପାଇଁ ଆଣିଥିଲି ଟମାଟୋ ଆଉ କଖାରୁ ଆଉ ପୋଟଳ ସେଇଠୁ
ତମେ ଗୋଟେ ଏଇଠି ଦୋକାନ ଦେଇଦିଅ ନହେଲେ।
ହଁ ପା ମୋର ସେଇଠୁ ଧଳା କ ମୋର ଧଳା କହୁଛି କଣ ନା ଆଉ ତମେ ଏମିତି ସମସ୍ତଙ୍କ ପାଇଁ ଆଣିବ ଆଉ ମୁଁ ଆଉ ଆସିବିିନି କହିଲା କିନ୍ତୁ କହିଲା ଆଉ।ମୁଁ କହିଲି ଆଉ କଣ କରିବା। ମୁଁ କିନ୍ତୁ ଏ ଏ କଳାକୁ ପଚାରି ନଥିଲି ପା। ସିଏ ମତେ ଫୋନ କରି ନିଜ ତରଫରୁ କହିଲା।
ସେ କେମିତି ଜାଣିଲା?
ସିଏ ମତେ ସେମିତିରେ ବି ଆମର ଯିବାର ଥିଲା ହେଲା ନା ସେ ଯୋଉ ମହ ମୁଁ ତ ପଚାରିଲି ତମେ କଣ ଯିବ? କହିଲା ଆ ମୁଁ କହିଲି ନା ମୁଁ ଯିବିନି ଆଉ ଏଇଠି ଟିକେ ଯିବି। ତାପରେ ପରିବା ପାଇଁ ସେ ସେଇଠୁ କହିଲା ଜାଣିଥିଲା ନା ସେଇଠୁ ମୁଁ ତାକୁ ପଚାରିଲି କହିଲା ମୁଁ ମୁଁ ତାକୁ କହିଲି ଯିବା ସେ କହିଲା ନା ତାପରେ ହଉଛି କହିଲା ଆଉ ତାର ଯିଏ କଳା ସାଙ୍ଗ ଛୋଟ ହାତୀ ତ ସିଏ ତାକୁ କହିଲା କହ ନା ସିଏ ତାର ଯିବାର ଥିଲା।କହିଲା ମୁଁ ତାକୁ କହିବି ଆଉ ସିଏ ମତେ ପଚାରିଥିଲା ଯିବା କଥା ତାକୁ କହିବି କି ସେ ତୋ ସହିତ ଯିବ। ମୁଁ କହିଲି ନା ନା ତାକୁ କୁହନି ଆମେ ଆମର ଯାଉଛୁ। ତାପରେ ସିଏ ତ ଜାଣିଥିଲା ମୁଁ ତାକୁ ଆଉ ପଚାରୁନଥିଲି।
କଣ ସି ସିଏ ଯାଇଥାନ୍ତା?
ହଁ। ସିଏ ଯାଇଥାନ୍ତା ବୋଇଲେ ଆଗକୁ? ହଁ ସିଏ ଯାଇଥାନ୍ତା ବୋଇଲେ ଆକୁ କହୁଥିଲା କିନ୍ତୁ ସେ ମୋ ସହ ଯାଇଥିଲା। ସିଏ ତାକୁ କହିଲା ତୁ- ତୁ- ତମେ ଯିବକି? ତ ଆକୁ ଯେହେତୁ ପଚାରୁଥିଲା ଇଏ ଯେହେତୁ ଜାଣିଲା କି ମୁଁ ଯିବି।ତ ସେଇଥିପାଇଁ ଆଉ। ଆଉ କଣ?
ଗରମ ଲାଗୁନି?
ହଁ ଲାଗୁଛି ବା।
ମତେ ଖାଲି ହାଇ ମାରୁଛି ଆଜି ମୁଁ ଶୋଇପାରିଲିନି ସେ ଟିକେ ଶୋଇଛି। ସିଏ ସୋଉଟୁ କଲ୍ କରି କହିଲା ମୋର କରିକି ଟିକେ ଆଣିକି ମତେ ଦେଇଦବୁ। ମୁଁ ପୁଣି ତାର କରିଦେଇଥିଲି ଆଉ ଗୋଟେ କରିନଥିଲି ଯୋଉ ସମ୍ବଲପୁରୀ ଡ୍ରେସ୍ ଟା କରିନଥିଲି। ଟାକୁ ପୁଣି ମାରି କଣିକି ଦେଲି। କିନ୍ତୁ ନିଦ ପୁରା ଜୋରସୋର୍ ଲାଗିଲାଣି ଟାୟ।
ହଁ ହଉ ଶୋଇବ ଆଉ
ଶୋଇବି ଯେ ଏବେ ଆଉ ଯୋଉ ମୋ ରୁମକୁ ଦେଖିବ ତମକୁ କଲ୍ କରିବି କେନ୍ତି ଯୋଉ ମାନେ ଯାତ୍ରା ହେଇକି ପଡିଛି। ମୁଁ କୋଉଠି ଶୋଇବି? ବେଡ଼ ଉପରେତ ଫାଙ୍କା ନାହିଁ। ପୁଣି ଭାତ ଅଧା କରିକି ଥୋଇଚି ତାକୁ ଏଇନା ବସେଇବି। ତାପରେ ଭାତଟା ବସେଇଦେବି ତମେ ମତେ କଲ୍ କରିବ ହେଲା।
ହଁ ।
ହଉ କାଟିକି ତମେ ତମ କଲ କର ସେପଟୁ ମୁଁ ଭାତଟା ବସେଇକି
ହଁ ନାଁ ନାଁ ତମେ ଯାଇ
କଣ କଣ? ଶୁଭୁନେଇ କଅଁ କଇଲ?
ତମେ ତାର
ଲେଖ। ହଉ ହଉ।